ଆଜ୍ଞା ସାର୍ ନମସ୍କାର।
ନମସ୍କାର, ଏ ରା କଣ କଲ ଟା କଣ ୱ। ନ୍‌ ସାରଡ ଯାଉଛି? କଲଟା କଣ ୱାନ୍ ସାଇଡ ହେଇଯାଉଚି?
ଆପଣ କୋଉଠୁ କହୁଥିଲେ କି? ଯାଜପୁରରେ ଆମେ ତ କେଉଁଝୋର ରୁ କହୁଛୁ, ୱାନ୍‌ସାଇଡ କେମିତି ହଉଛି।
ନା ତାହେଲେ ଏଇ ଯୋଉ ସକାଳୁ ଯୋଉ ବର୍ଷା- କଥା ହଉଛି ଏ ବର୍ଷା ଯୋଗୁ ନେଟୱାର୍କ ଲାଗୁନି କି କଣ? ତମର କଉ ସିମ୍‌।
ଆ ମୋର ଏବେ ପ୍ଲସ ଟୁ ସେକେଣ୍ଡ ଇୟର ଚାଲିଚି।
ଆ କୋଉ ସିମ୍ ଧରିଚ? । ଟାୱାର ରହୁଛି ଟାୱାର କଟିବନି ତ।
ଆପଣଙ୍କର କଣ ପ୍ରୋବ୍ଲେମ ଚାଲିଥିବ ବୋଧେ ସେ ଆଡୁ।
ନା ନା ବର୍ଷା ଏଠି ଜୋରରେ ଟାୱାର ପୁରା ରହିଛି କଥାବାର୍ତ୍ତା। ସବୁଆଡେ ହେଇଯାଉଛି ଦି ଥର, ଯିଏ କରୁଛି କଲଟା ଗୋଟେ ସାଇଡ ହେଇଯାଉଛି କଣ ପାଇଁ ମୁଁ ଜାଣି ପାରୁନି? ଟାୱାର ଫାର କଣ ପ୍ରୋବ୍ଲେମ ଥିବ, କାହିଁକି ନା ତମ ପ୍ଲସ୍ ଟୁ ସେକେଣ୍ଡ।
ଆଜ୍ଞା, ଆପଙ୍କ ଫୋନ ରେ କିଛି ପ୍ରୋବ୍ଲେମ ଥାଇପାରେ?
ହଁ, ସେ କଣ ଥିବ ଆଉ।
ଆଜ୍ଞା, ଆଉ ଆଜ୍ଞା ସକାଳୁ ବର୍ ସକାଳୁ ବର୍ଷା ଫର୍ଷା ଯେହେତୁ ହଉଛି କଣ କେମିତି ପ୍ଲାନ୍ ଚାଲିଛି ଖାଇବା ପିଇବା?
ଖାଇବା ପିଇବା କଣ ପ୍ଲାନ ଏ ଭାତ ଡାଲି ଖାଇବ ଆଉ ତ ମାଉଁସ ମାଉଁସ ଆଣିବା ପାଇଁ ବର୍ଷାରେ କରୁଚି ଆମେ ତ ଭେଜିଟେରିଆନ ଆମର କଣ ଅଛି। ଆମର ତ ଆମର ଭେଜ ପାଟି ନନ୍ ଭେଜ ନାହିଁ। ନା।
ଆପଣ ଖାଆନ୍ତିନି ନା ଆପଣଙ୍କ ଫ୍ୟାମିଲିରେ କେହି ଖାଆନ୍ତିନି?
ନା ଫ୍ୟାମିଲି ଖାଇବ।
ଓହୋ।
ମୁଁ ଏକୁତିଆ ନନ୍ ଭେଜେ। ନା ନା।
ଆଉ ତାହେଲେ ଆପ୍ ଉଁ
ଆଉ ମୁଁ କହିଲି ମୋ ମିସେସେ ଆଉ ମୋ ପୁଅ
ଓ ଆଜ୍ଞା ଆପଣ ତାଲେ ଆପଣଙ୍କ ଫ୍ୟାମିଲିରେ ଆଉ କିଏ ଅଛନ୍ତି ନା ଆପଣ କେବଳ ଆପଣଙ୍କ ମିସେସ ଆଉ ଆପଣଙ୍କ ପୁଅ?
ମୋ ବାପା ବୋଉ ମୋ ମିସେସେ ପୁଅ ମୁଁ ଯାଜପୁର ରହୁଚି ନା।
ହଉ ତାହେଲେ ମାନେ ଆପ୍ ଆପଣଙ୍କ ବା ଓ ତାହେଲେ ବାପା ମାଁ ବୋଧେ ଡୁବରରେ ରହୁଛନ୍ତି ଆପଣ ସ୍ଵାମୀ ସ୍ତ୍ରୀ ପୁଅ ଯାଜପୁରରେ? ଆଜ୍ଞା।
ଏ ପଢୁଛି ସ୍କୁଲରେ ଏଠି ରହିଚୁ ଆଉ। ଏ ପଳେଇବ ପଳେଇବ ଏଇ ବର୍ଷଟା ସରିଲେ ପଳେଇମୁ ଆଉ।
ଆଜ୍ଞା ତାହେଲେ ଆପଣ କଣ କର
ଏଇ ଚାକିରି କରୁଚି ଏବେ ଚାକିରୀରୁ ପଳେଇଚି। ଚାକିରି ଏବେ ଡ୍ୟୁଟି ପଳେଇବି। ସିଏ ଏବେ ନାଇ।
ଆଜ୍ଞା।
ଆଉ ଲୋକ ସବୁ ପଳେଇଲେ।
ଉଁ ବର୍ଷା ପା ଆଜ୍ଞା। ଆଜ୍ଞା।
ଏ ଗ୍ୟାସ୍ ସରିଗଲା ଆଉ ଏ ଗ୍ୟାସ ଯୋଗୁ ସବୁ ପ୍ରୋବ୍ଲେମ୍ ହେଲା ଆଉ।
ଓହୋ। ହଁ ସବୁଆଡେ ତ ଯୋଉ ଗ୍ୟାସ୍ ପ୍ରୋବ୍ଲେମ୍ ହେଲା ସମ ଆଗି ସେଇ କଥା ସବୁ ଲୋକ ତ ହଇରାଣ ରେ ପଡିଲେ ଆଉ।
ଉଁ।
ଆଉ ଏବେ କେମିତି ଚାଲିଚି ପରିବା?
ଏମିତି କଣ ଆଉ କଣ କରିବା ନା ଏମତି ଏଇନା କଷ୍ଟକର ଜୀବନ କଟ୍ କଟୁଚି। ଧୀରେ ଧୀରେ ସୁଧୁୁରୁଚି ସୁଧୁରିବ ଯାହା ସୁଧୁରିବ ଆଉ।
ଆଉ ଆପଣଙ୍କ ପୁଅ କୋଉ କ୍ଲାସ ରେ ପଢନ୍ତି?
ଷ୍ଟାଣ୍ଡାର୍ଡ ସିକ୍ସ।
ଏଁ ସିଏ କୋଉ ପ୍ରାଇଭେଟ ସ୍କୁଲ୍ ନା ଗର୍ମେଣ୍ଟ ସ୍କୁଲ୍?
ନାଇଁ ବି ପି ଏସ ବ୍ୟାସନଗର ବ୍ୟାସନଗର ପବ୍ଲିକ ଗର୍ମେଣ୍ଟ ସ୍କୁଲରେ ପଢିଲେ ଆମେ ଭଡ଼ା କାଇଁ ରହିବୁ?
ଆଉ ତାହେଲେ କେତେ କଣ ଖର୍ଚ୍ଚ ହଉଥିବ ତାଙ୍କର?
ତାର ଖର୍ଚ୍ଚ ଖାଲି ଦଶ ହଜାରେ ତାର ମାସକୁ ଦଶ ହଜାରେ। ଘର ଭଡା ଇଲେକ୍ଟ୍ରିବିଲ୍ ଦଶ ହଜାରେ।
ଆଉ ତ ଅଛି ରୋଗ କଣ ଖର୍ଚ୍ଚ ଅଛି ଆଉ। ଟଙ୍କା ଚାଳିଶ ହଜାର, ପ ଦରକାର ଆଉ।
ହେ କେମିତି କଣ କରିକି କଟଉଛନ୍ତି ସବୁ ମାନେ, ମାସକୁ ଏତେ ତ
ଅ ଯ ତଝ ଜ ଜଗା ଯୋଉ ଦେଇଛି, ଆ ଅ ନୁ ଜନମ ଦେଇଛି ସେ ତା ବାଟ କରୁଛି, ଯୁଆଡେ ଯେମିତି ହେନେ ପାରେଇ ଯିବା କଥାଉ କଣ ଆଉ? କଟ ହବ, ପାର ହବ, ଡଙ୍ଗା ଏ କୋ୍ କରୁନା କରୋନାରେ ଆମେ ପାର ହେଇଗଲେ, ଆଉ ଏଇଗୁରା ଏଇରେ ପାର ହବାନି?
ଆଜ୍ଞା ଆଜ୍ଞା।
ଆ କରୋନାରେ କେହି ଘରେ ରହିକି ସବୁ, ସବୁ ଘରେ ରହିକ୍ କିଏ ମୋଟା ହେଇଗଲା, କିଏ ପତଳା ହେଇଗଲା, କିଏ ରୋଗା ହେଇଗଲା, ହାଁ ଆଉ କିଏ ଘରୁ ବାହାରି ପାଇଲେନି। କରୋନା ରେ ସମସ୍ତେ ଘର ଭିତରେ ପସିକି ରହିଲେ, ସୁନ୍ସାନ୍ ହେଇଗଲା ଗା ଟୋଡଲା ପୃଥିବୀ ଶୁନୁ, ସେତେ ଆଉ ଚଳିଲେ ଆଉ। ଳିଆ ହବ ସବୁ
ଆଜ୍ଞା। ଆପଣ ଯେହେତୁ ଯାଜପୁରରେ ରହୁଛନ୍ତି, ତାହେଲେ ଯାଜପୁର ର ପ୍ରସିଦ୍ଧ ବିରଜା ମନ୍ଦିରକୁ ତ କେବେ ଯାଇଥିବେ?
ହଁ ଯାଇଛୁ ଆ ଯାଉଛୁ ନା, ଜୀବନ ଆରାଧ୍ୟ ଦେବିଛି ଆମର ଆଉ।
ମାନେ ସେଇ
ଆମର ଘଟ ଟଙ୍କା ଆମ ଘର ଷାଠିଏ କିଲୋମିଟର
ଓହୋ।
ଏ ବିଧାନ ସଠଖଲୁଣ୍ଡ ମା ଘଟଗାଁ, ଘଟଗାଁ ଇଏ ଯେତିବାଟ ସିଏ ସେତିକି ବାଟ।
ଓଁ ଘଟଣା ତ ଆମର ଏଠୁ ପାଖରେ ଯେହେତ ଆମର କେଉଁଝର ଘର, ସେଥିପାଇଁ ଘଟଣା ଟିକେ ପାଖ ପଡି ଯାଉଛି ଆଉ।
ତାପ ସୌଭାଗ୍ୟବାନ ଲୋକ ତମେ ଆ ମାଙ୍କ ପ୍ ପାଖ ରହିଛ ଆଉ।
ମା ଆପଣ ବି ଯେହେତୁ ଯାସ୍ ଯାଜପୁର ଲୋକମାନେ କହିବାକୁ ଗଲେ ତ, ବିରଜା ମାଙ୍କ ସମସ୍ତେ ଭକ୍ ତ ସେମାନେ ସଦସ୍ୟ, ତାଙ୍କର ସବୁ।
ନା ନା ସେଇା ଏକ ମ୍ ନାମ ଅଲଗା ଘା ତ ଗୋ ଗୋଟେ ଗୋଟିଏ ଇଏ ନାମ ସେଇ, ଘଟଗା ମା ଯିଏ। ସେ ବିରଜା ମା ସେଇ, ଖାଲି ନା ଅଲଗା, ରୂପ ଅଲଗା। ତାଙ୍କର ଇଏ ଅଲଗା, ଗୋଟିଏ ମାତ ମା ମା ସବୁ ସେ, ସେ ଗୋଟିଏ ସେ। କିଏ ଦୁର୍ଗା କହୁଛନ୍ତି, କିଏ ଭବାନୀ କହୁଛନ୍ତି, ସେ ଜଣେ ମା ମାତୃ ଶକ୍ତି ସେ ହେଲା ଗୋଟିଏ ଜିନିଷ। ଆଉ ଶକ୍ତି ଆ ଦିନ ଗୋଟେ ଅଛି ପୁରୁଷ ଶକ୍ତି ଗୋଟେ ଆସିଛି ସ୍୍ରିଶକ୍ତି ମାନେ ମାତୃଶକ୍ତି ଆଉ ଗୋଟେ ଦେବ ଶକ୍ତି ଆମା ପ୍ରଭୁ କିଏ ଜଗନ୍ନାଥ କହିଲାଣି, କିଏ ରାମଚନ୍ଦ୍ର କହିଲାଣି, କିଏ ଆ ଲୋକ ତାନ୍ ସେତୁରୁ କରଛନ୍ତି। ଆଉ ଜୟ ଶ୍ରୀରାମ ଯା, ଜୟ ଜଗନ୍ନାଥ ସେଇଆ ନୁହେଁ? ଆରେ ରାମ ଯିଏ, ଆଉ ଜଗନ୍ନାଥ କଣ ଅଲଗା? ଖାଲି ରୂପ, ଖାଲି କେଏ ରୁପଟା ଖାଲି ଅଲଗା କରାହେଇକି ତିଆର୍ ହେଇଚି, ଇଏ ଗୋଟେ ତୃତୀୟାରେ, ରାମ ଥିଲେ। ଆଉ ଉଁ ଉଁ କଳି ଯୁଗରେ ଜଗନ୍ନାଥ ହେଇକି ଗଲେ କ ସାରେ ବଳିକି ମାରିଲେ ବୋଲି, ଅଭିଶା ପାଇଲେ। ଯେ ତମେ ହାତ କଟିଯାଉ, ତମ ଗୋଡ କଟିଯାଉ, ତମେ ସବୁ ଅଅ କ୍ ଯାହାହୋଉ ତଥାସ୍ତୁ କଳି କଳି ଦୁଗରେ ମୁଁ ଏଇକି ପୂଜା ପାଇଁ ମି ଆଉ ସେଇ ରାମଚନ୍ଦ୍ର ହେଲେ ଜଗନ୍ନାଥ ଏକା କଥା। ତାହା ଲୋକ ଜାଣି ତାଙ୍କ ଭିତରେ ରାଜନୀତି କରି ଦୁନିଆ କାଣ୍ଡ କରୁଛନ୍ତି ଆଉ କଣ।
ଉଁ ଜାତି ନା ବାହାର କରିକି ସବୁ ଇଏ ଭିତରେ ଚାଲିଛି ନିଜ ନିଜ ଭିତରେ ଆଉ।
ଅଲଗା କଣ ଅଲଗା।
ଆଜ୍ଞା
ଏଇଆ ଆଉ।
ଆଜ୍ଞା ମୁଁ କଣ ଶୁଣିବାକୁ ପାଇଥିଲି। ବିରଜା ମନ୍ଦିରରେ କୋଉ ସାତ ଭଉଣୀଙ୍କ ଏମିତି ସବୁ ମୂର୍ତ୍ତି କରାହେଇଛି। କଣ ଟିକେ ତା ବିଷୟରେ କହିପାରିବେ।
ସାତ ଭାଇଣୀ ମୂର୍ତ୍ତି କଣ? ମୁଁ ଜାଣିଛି ମାନେ ଯେତେବେଳେ ଆମର କଳି ଯୁଗ ଗୋତାର ଗୋଟେ ମା ବିରଜାଙ୍କର ଅଛି ପଶ୍ଚିମ ଦ୍ୱାର। ପଶ୍ଚିମ ଦ୍ୱାର ଯୋଉଟା ଅଛି ଯେତେବେଳେ ଆମର ଏଇ ଯୁଗର ଶେଷ ଆସିବ ଯୋଉ
ଆଜ୍ଞା।
ପଶ୍ଚିମ ଦ୍ୱାର ଟା କେହି ଖୋଲନ୍ତିନି। ସେଟା ମନା ଟୋଟାଲି ସେଠିକି ସେଇଟା ପ୍ରୋହିବିଟେଡ୍ ଏରିଆ।
ଆଜ୍ଞା।
ଯେତେବେଳେ ଏ ଇଏ ହବ। ସେତେବେଳେ ସିଏ ଏଇ ଯୋଉ ଆମର ଟା ହଁ ସେ ନା ଟା କଣ ରଡି ଛାଡିବେ ଏ ଇଏ
କଳ୍କୀ କୁହନ୍ତି ଯୋଉ ନା କଣ।
ହଁ ସେତେବେଳକୁ ରଡି ଛାଡିବେ ମା ଇଏ ଅ ସେଇଠୁ ମାନେ ରଡି ଛାଡିବେ ପୁରା ରଡି ଛାଡିଲେ ସେ କବାଟା ଫିଟିଯିବ। ସେଇଠୁ ସଂଘାର ଲୀଳା ଆରମ୍ଭ ହବ ଆଉ।
ଏଇଆ ଆଉ।
ଆଜ୍ଞା ଆଜ୍ଞା।
ଏଇଆ କଥା ଆଉ।
ଆପଣ ସେଇ ଭାଗବତ ରାମାୟଣ ଶାସ୍ତ୍ର ବାତ୍ର ପଢନ୍ତି ବୋଧେ।
ହଁ ଟିକେ ମୁଁ ଆଧ୍ୟାତ୍ମିକ ଛୋଟ ମୋଟ ଆଧ୍ୟାତ୍ମିକ ଲୋକ ଆଉ।
ଆଜ୍ଞା ଆଉ ଆପଣଙ୍କ ମିସେସ୍ କଣ କରନ୍ତି ହାଉସ ୱାଇଫ ନା ସିଏ କିଛି ଚାକିରି ବାକିରି କରନ୍ତି? ଆଜ୍ଞା। ହ
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ଆଉ ଗନେ କେତେବେଳେ ହଁ ସେମିତିଆ ସମତେ ଭଗବାନଙ୍କ ଦୟାରୁ ସବୁ ଭଲରେ ଅଛନ୍ତି। ଏଇ ଯୋଉ ପାଗ ଏମିତି ହଉଛି ଏଥିରେ ନିଶ୍ଚିନ୍ତ ଯିଏ ତିନ୍ତିବ ତା ଦେହ ଖରାପ ହବ ଆଉ। ମୁଁ ସକାଳେ ବହରେ ତିନ୍ତି ଗଲିଣି ସଉଦାପତ୍ର ଆଣିବାକୁ ଯାଇ ମୁଁ ତିନ୍ତି ଗଲିଣି ତ ମତେ ଲାଗୁଛି ମତେ ଥଣ୍ଡା ଫଣ୍ଡା ଭଲ ମନ୍ଦ ଧରିବ ଆଉ।
ହଁ ଯାହାହେଲେ ପରିବାରକୁ ରଖୁଛନ୍ତି ମାନେ ତାଙ୍କୁ ଖାଇବା ପିଇବା ଭଲ ମନ୍ଦ ସବୁ ବୁଝିବାକୁ ପଡିବ ନା ଆଉ ଯାହାହେଲେ ଯେତେ ଯାହା ହେଲେ ବାପା ନା।
ହୁଁ ହୁଁ। ଆଜ୍ଞା।
ଆଉ ତାହେଲେ ଆଜିର ରୋଷେଇ ପ୍ଲାନ କଣ ବର୍ଷା ପାଗରେ।
କାଇଁ ସିଏବା କରୁଛନ୍ତି ବା ବାଣ୍ଟୁଛନ୍ତି। ଗ୍ରାଇଣ୍ଡର ରେ କରୁଛନ୍ତି ତାଙ୍କର କଣ କରିବେ ଚଲେଇଛନ୍ତି ରୋଷେଇ ସିଏ ତାଙ୍କର ଯିଏ ରୋଷେଇ କରିବା ଲୋକ ସେ ନାଗିପଡ଼ିଛନ୍ତି ତାଙ୍କର ତାଙ୍କ କାମରେ ତାଙ୍କ ଡ୍ୟୁଟିରେ ନାଗି ପଡିଛନ୍ତି। ଆ ହା ସିଏ ତାର ରୋଷେଇବାସ ମୁଁ ଭୋକ ହେଲା ମୁଁ ଖାଇଥିଲି ଅଳ୍ପ ଟିକେ ପୁଣି ମନ ହେଲା ମୁଁ ତିନ୍ତିଗୁଡ଼ି ଗଲି ଦିଟା ବରା ଖାଇଦେଇ ମୁଁ ଯାଏଁ ଟିକେ ତେଲ ଭାଜି ଖାଇବା ଇଚ୍ଛା। ମୁଁ ତେଲ ଭାଜି ଖାଏନି, ଆଜି ମନ ହେଲା ତେଲ ଭାଜି ଦିଏ ଖାଇବା ପାଇଁ, ଟିକେ ଖାଇ ଦେଇଆଇଲି ଇଚ୍ଛା ହେଲା ଦିଟା ଖାଇଦେଇ ଆଇଲି ଆଉ ଆ ତମେ ପ୍ଲସ ଟୁ କଣ କମ୍ପ୍ଲିଟ କରିଛ
ନାଁ ନାଁ ପ୍ଲସ ଟୁ ସେକେଣ୍ଡ ଇୟର ମୋର ଚାଲିଲା ଏଇଟା।
କୋଉଠୁ କରୁଛ?
ଏ ରେକୁଡିଆ କୁଶଳେଶ୍ୱର ଆଞ୍ଚଳିକ ବିଦ୍ୟାଳୟ ରେକୁଡିଆ
ହଁ। ଆଉ କୁଶଲେଶ୍ୱର ଏଠି ପାଠ ଫାଠ ଭଲ ପଢାହଉଛି ନା?
ଆଜ୍ଞା ହଁ ସେଇଭଳିଆ, ତାହାହେଲେ ଯେ ମାନେ ଇଟା ଗାଁ ଭିତରେ ଆମର ଗାଁ ଭିତ କଲେଜ ନା ସବୁ ଗାଁ ଭିତରେ ଗୋଟେ କଲେଜ ଥାଏ ଯୋଉ, ଆଜ୍ଞା ବାହାରେ ପଢିଥାନ୍ତି କିନ୍ତୁ ଘରେ ମନା କଲେ ଯେହେତୁ ବାହାରେ ଏଇ ଯୋଉ ଏ ଇଏ ଏ ସବୁ ହଉଛି, ସେଥିପାଇଁ ମନା କଲେ ବାହାରେ ନ ପଡତେ ଆଉ ଏଇ ଯୋଉ ବାହାରେ ଏଥର ଯୋଉ ସବୁ ନିୟୁଜୁ ଫି୍ୟୁଜୁ ଆସୁଛି ଇଏ ହଉଛି ସିଏ ହଉଛି। ସେଇଆ କହିଲେ ପ୍ଲସ ଟୁ ଏ ଗାଁ କଲେଜରେ କର ବୋଲି ଆଉ।
ହଁ ଗାଁ ଗହଳି ରେ କଲେ କଣ ଅସୁବିଧା, ଏ ପାଠ ମେ ଯିଏ ଯାହା ପଢିଥାଏ। ଆଜିକାଲି ଚାକିରିଆ କୋଉଠି ଅଛି ଯେ ଚାକିରି କରିବ ତମେ ଆଉ
ଆଜ୍ଞା।
ଯାହା ନିଜ ଗୋଡରେ ଛିଡା ହ
ଆଜ୍ଞା।
ମେ ଆଉ ଯଦି ଭାଗ୍ୟରେ ଥିବ ଚାକିରି କଣ ନହେଲେ ନାଇଁ ଆଉ
ଆଜ୍ଞା।
ଏ ପାଠ ଯିଏ ଆଚୁଆଲି ଯିଏ ପଢିବ ପାଠ ତାକୁ ଚାକିରି ଅଛି। ଆରେ ପାଠ ଯିଏ ନ ପଢିବ ନାଇଁ ଆଉ
ଯାହାର ସରକାର ଆଜିକାଲି ତ ସବୁ ସରକାରି ଚାକିରି ବିଷୟରେ ଟିକେ ଚାହୁଁଛନ୍ତି ଆଉ, ଯାହାର ହବ ହବ ଯାହାର ନହବ ସି ସେ ନିଜେ ଯାହାହେଲେ ଗୋଟେ କରିବ ଆଉ ଆଜ୍ଞା। ଆଜ୍ଞା, ଧନ୍ୟବାଦ ଧନ୍ୟବାଦ